ହଁ ମାଡାମ୍ କୁହନ୍ତୁ। ହାଲୋ।
କଣ କରଥିଲେ?
ଏ ବସି ଚି ଆଉ କଣ କରିବି ହଁ ରୋଷେଇ ବାସ ସାରିକି ବସଚି ଆଉ।
ହଁ ଆଉ ଭଲ ଅତି?
ସେ ଖାଇବାକୁ ଦେଇଛି ହଁ ହଁ ଭଲ ଅଛି। ଆପଣ କେମତି ଅଛନ୍ତି?
ହଁ ଭଲ ଅଛି ଆଉ ଆଉ ଆଜି ରୋଷେଇ କଣ?
ରୋଷେଇ ଆଜି ତ ଆମିଷ ବାର ଅ ଅ ଅ ମାନେ ମାଛ ହେଇଛି ବଡ଼ ମାନେ ରୋହି ମାଛ। ଆଉ ଛୋଟ ମାଛ ବି ହେଇଛି।
ହଁ।
ଏ ତ ଏବେ ଖାଇବାକୁ ଦେଇକି ଆସଚି। ଖାଇ ବସଛନ୍ତି ସବୁ। ଆପଣଙ୍କ ଘରେ କଣ ହେଇଚି? ଆମ ଘର ବାଙ୍କି।
ବାଙ୍କି ହଁ ହଁ ବାପଘର?
ଭୁବନେଶ୍ୱର।
ଅଁ ଭୁବନେଶ୍ୱର ର କୋଉଠି?
ଉଁ ଭୁବନେଶ୍ଵର ଆମର ପଥର ଗାଡ଼ିଆ
ପଥର ଗଡ଼ିଆ ଅଁ ଜାନନି।
ଜାଣି ନାହାନ୍ତି ନା? ହେଟା ହେଇ ଏଇ ଯୋଉ କିଟ୍ କିଟ ସ୍କୋୟାର୍ ପାଖେ। କଣ ଏ ଯୋଉ ଇଏ ଶିଖରଚଣ୍ଡି ଶିଖରଚଣ୍ଡି।
ହଁ।
ସେଇ ପଟ।
ଅଁହ ମୁଁ ଭୁବନେଶରେ ରହୁଚି ମୁଁ ଭୁବନେଶ୍ୱରର ଅଧାରୁ ଅଧିକ ଜାଗା ଜାଣନି।
ଆପଣଙ୍କର ଭୁବନେଶ୍ୱର କୋଉ ଏରିଆ?
ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀ
ବଡ଼ଗଡ଼ ବ୍ରିଟ କଲୋନୀ ଆଚ୍ଛା ଆଚ୍ଛା ହଁ ହଁ ମୁଁ ଯାଇନି ନାଁ ଶୁଣିଛି।
ହଁ ହଁ ହଁ।
ଆଉ ଏବେ କୋଉଠି ଅଛନ୍ତି?
ମୁଁ ଆସଥିଲି ରଜ ପାଇଁ ବୁଲା ବୁଲି କରିବାକୁ ମାଉସୀ ଘରକୁ ଆଉ।
ଓ ରହୁଛନ୍ତି ଭୁବନେଶ୍ୱର ରେ?
ହଁ
ହ
ହଁ ଆପଣ ଆଙ୍କର ହଜବେଣ୍ଡ
ଖରାବେଳ ଖାଇବା
ହଁ ଚାଲି
ଆଉ ସ୍ଵାମୀ ଚାକିରିୀ କରିଛନ୍ତି ଆଜି ତାଙ୍କର ସେ ଛୁଟି ନେଇଛନ୍ତି
ହଁ
ସେ ଭୁବନେଶ୍ୱରରେ ଚାକିରି କରିଛନ୍ତି ସେ ରେଲୱେ ଅର୍ବାନ୍ ବ୍ୟାଙ୍କରେ
ଓହୋ ବ୍ୟାଙ୍କ ନା
ହଁ ରେଲୱେ ବ୍ୟାଙ୍କ୍ ସେଇଟା ହଁ ମୋର ଝିଅ ଟେ ହଁ ଏଗାର ବର୍ଷର ଆଉ ପୁଅଟେ ଦେଢ଼ ବର୍ଷର
ଓହୋ ଛୋଟ ଛୁଆ ଟା
ଛୋଟ ଟେ ହଁ
ହଁ ଛୁଆଙ୍କ ଦେହ ଭଲ ଅଛି
ସମସ୍ତେ ଭଲ ଅଛନ୍ତି ଏଇ ତ ରଜ ବର୍ଷାରେ ବର୍ଷାରେ ଗଲା ଆଉ ଖାଲି ଗୋଟେ ଦିନ ଏଇ ସଂକ୍ରାନ୍ତି ଦିନ ଟିକେ ବର୍ଷା ହେଇନଥିଲା ନହେଲେ ଆଜି ବି ସେମିତି
କୁଆଡ଼େ ବର୍ଷା ନାହିଁ ବେଶୀ
ନା ଏପଟେ ବର୍ଷା କାଲି ତ ବହୁତ ବର୍ଷା ହେଇଛି
ନା ଏପଟେ କାହିଁକି କିଛି ବର୍ଷା ଫର୍ଷା ନାହିଁ ଗରମ ହଉଛି
ସାଢ଼େ ଚାରିଟା ପାଞ୍ଚଟା ବେଳକୁ ଆରମ୍ଭ ହେଲା
ହଁ
ବହୁତ ବର୍ଷା ହେଇଛି ଏପଟେ ଆଉ ଯୋଉଠି ଆମର ରଜ ମହତ୍ସବ ହୁଏ ସେଗୁଡା ସୁ ତ କାଦୁଅ ହେଇଯାଇଛି ଆଉ
କାଦୁଅ ତ ହେଇଯାଇଥିବ ପାରୁ ତ କଣ ହବ ଆଉ
ହଁ ଆଉ ସେଥିପାଇଁ ବୁଲାବୁଲି ବି ହେଇନି
ହଁ
ଏପଟେ କଣାର୍କ ପଟେ ଆପଣ ବୁଲୁଛନ୍ତି ଏବେ
ହଁ କଣାର୍କ ପଟେ ଯାଇଥିଲି ବୁଲିବାକୁ ନାନୀ ନେଇକି ଯାଇଥିଲା ମତେ ବୁଲା ବୁଲି କରିକି ସେମିତି ଆସିଥିଲୁ ଆଉ
ପୁରୀ
ନାଇଁ ପୁରୀ ଯାଇନି ମାନେ ଘର ମାନେ ମାଉସୀ ଘରରୁ
ଏବେ ତ ମନ୍ଦିର ଯାଆନ୍ତିନି ଆଜିଠୁ ଗଲେ ହବ
ହଁ ହବ ଯେ ହେଲେ ବହୁତ ବାଟ ହେଇଯାଉଛି ପୁଣି ବହୁତ ଲାଇନ୍ ଲାଗୁଛି
ହଁ ହଁ ଭିଡ ସମସ୍ତେ ଛୁଟିରେ ସମସ୍ତେ ତ ହେଇ କହନ୍ତି କି ଅଲଗା ଦିନ ପୁରୀ ମନ୍ଦିର ଖାଲି କିନ୍ତୁ ପୁରୀ ମନ୍ଦିର କେବେ ମାନେ ଭିଡ କମୁନି ଦ- ସବୁବେଳେ ଭିଡ ହୁଏ ସେ ହଁ ସବୁବେଳେ ଆମର ଓଡିଆ ଲୋକଟାରୁ ବେଶୀ ତ ମାନେ
ବାହାର ଲୋକ
ହଁ ବେଶୀ ଦେଖିବେ ବଙ୍ଗାଳୀ ଲୋକ ଆଉ ବାହାରୁ ତ ଆସୁଛନ୍ତି ବେଶୀ ଶି ବଙ୍ଗାଳୀ ଥାନ୍ତି ତାଙ୍କର ସେମାନେ ଯେମନ୍ତି ଆମେ ଆମେ ଯିବୁ ଗୋଟେ ଦିନ ବୁଲି ବାଲିକି ପଳେଇ ଆସିବୁ ସେମାନେ ସବୁ ଯାଇକି ମାନେ ରହୁଛନ୍ତି ପୁରା ହୋଟେଲ ନେଇକି ରହୁଛନ୍ତି
ତ ଦେଖୁଛନ୍ତି ଆସ୍
ହଁ ପୁରା ବୁଲୁଛନ୍ତି।
ହଁ
ଆଉ କଣ ଖାଇଛନ୍ତି କଣ?
ମୁଁ ସକାଳେ ଖାଇଥିଲି ପଖାଳ ଆଇଁ ମୋଉ ମା ଆଣିଥିଲେ ବରା ବରା ତରକାରୀ ତାପରେ ଭଜା ବଡ଼ିଚୁରା ଏମିତି ଖାଇଥିଲି ଆଉ। ଆଉ ତମେ?
ଅ ମୁଁ ଦହିବରା ଖାଇଥିଲି ସକାଳେ। ଆଉ ଏବେ ଭାତ ସବୁ ଖା ତାହାଲେ ଫେମସ ସେଇଟା କଟକ ଆକ୍ଚୁଆଲି ସହର ପଟେ ଯୋଉଠି ସେଠି ଫେମସ୍। ଏପଟେ ଏମିତି ଆଉ ଆମର କଣ କଟ ବାଙ୍କି କଟକ। ସେଟା ଆମର ପୁରା କଟକ ଟା ଯୋଉଟା ଟାଉନ ପଟେ ସେଠି ସହର ପଟେ ସେଠି ଆମର କଟକ ଦହିବରାଟା ପ୍ରସିଦ୍ଧ।
ହଁ ହଁ।
ଏମିତି ଖାଇଦବା କଥା ଦିନେ ଦିନେ ଆଉ।
ହଁ ତମେ ଖାଇଲେ ଆସିବ ଏଠି କଟକରେ ଇଏ ଥିବା।
ହଁ ହଁ ଆଉ ଏବେ ଭାତ ଖିଆ ହବ ଘର ସମସ୍ତେ ଖାଉ ଛନ୍ତି ଜଣେ ଜଣେ ଆମର ରଜରେ ମୁଁ କୁଆଡେ ଯାଇନି ଘରୁକ ହଉ ଏବେ ଯୋଉ ଛୋଟ ଛୁଆ ଟାକୁ ଧରିକି ମୁଁ ବୋହୁତ କମ୍ ଯାଏ। ମୁଁ ଏମିତି ଜମା ବେଶୀ ବୁଲାବୁଲି କରିବାକୁ ଯାଏନ ଖାସ୍ କରି ଲମ୍ବା ରାସ୍ତା ଏମିତି ବର୍ଷା ଇଏ ରେସଛୋଟ ଛୁଆ ଧରି ଭାରି ଅସୁ ଧା ହେବ ଭିଡ଼ ରାସ୍ତା ଯୋଉଠି ସେଠି କି ଯାଏନି। ପୁରି ଯାଇଥିଲୁ ଗୋଟେ ସାତ ଆଠ ମାସରେ ହେଇଥିଲା ଯେ କାନ୍ଦିକି ପୁରା ଯାହା କଲା। ସେଥି ପାଇଁ ଏତେ ଜାଏନି। ପୁରୀ କୋଣାର୍କ ଯାଇଥିଲୁ। ପୁରୀ ତ ଭିଡ ଦେ ଖିକିି ସେ କାନ୍ଦିଲା କାନ୍ଦିଲା ଯୋଉଠି ଠାକୁର ଅଛନ୍ତି ସେଇଠି ତ କାନ୍ଦିଲା କାନ୍ଦିଲା ସେଠୁ ଯେମିତି ବାହାରି ଆସିଲା ସେଠୁ କଣ ମନକୁ ମନେଇ ଚାଲିଲୁ। ତାପରେ କୋଣାର୍କ ର୍କ ଗଲା ବେଳକୁ ସେତେବେଳେ ବୋହୁତ ଖରା ହେଇଯାଇଥିଲା ଟିକେ ଶୀତ ଦିନ ଯାଇଥିଲୁ କିନ୍ତୁ ଶୀତ ଦିନେ ଖରା ଟା ବୋହୁତ କାଟେ।
ହଁ
ଏତେ କାଟିଲା ସେ ସାତ ଆଠ ମାସରେ ହେଇଥିଲା ପୁରା ଖରା ବାଜିକି ପୁରା ଲାଲ ପଡିଗଲା। ସେ କାନ୍ଦିଲ କାନ୍ଦିଲ ମୁଁ ତାକୁ ଗାଡି ଟ୍ରାଭେଲର କରିକି ଯାଇଥିଲୁ ପୁଣି ଯେତେବେଳେ ଗାଡି ଭିତରୁକୁ ଏହି ଆଣି ଲଗେଇଦେଲୁ
ହଁ।
ସେଠୁ ପୁରା ପୁଣି ଚୁପ୍ ସେଥିପାଇଁ ମୁଁ ଯାଏନି। କେ ବଡ ହେଲା ପରେ ଯୋଆଡେ ବୁଲାବୁଲି କରିବ।
ହଁ ସେ ବଡ ହେଲା ପରେ ଜାଇଁକି ଯୋଉ କଥା।
ଖାଇବା ତ ହେଲେ ସେମାନଙ୍କର ଖାଇବା ପିବାରେ ବି ଟିକେ ଅସୁବିଧା ହୁଏ।
ହଁ।
ଆଉ ସେଥିପାଇଁ ଲମ୍ବା ବାଟ ଗଲେ ଭାରି ଅସୁବିଧା।
ହଁ ସେଟା ବି ସତ ବୋହୁତ ମାନେ ଏତେ ସମୟ ପେସେନ୍ସ ନେଇକି ସେମାନେ ବସିପାରିବେନି।
ନା ନା ନା ଗୋଟେ ଜାଗାରେ ତା ପରେ ଏବେ ତ ଚାଲିଲାଣି ବୁଲିଲାଣି ମାନେ ସେ ଗୋଟ ଟେ ଜାଗାରେ ଜମା ଜାକି ହେଇକି ବସିବନି।
ହଁ।
ହଉ, ସେଥିପାଇଁ ମୁଁ ଟିକେ ଯା ଯେତ୍ ଯୋଉଠି ଗୋଟେ ଗଲେ ସେ ଖାଲି ଟିକେ ସମୟ ଗାଡି ରେ ବସି ପଡିବ। ତା'ପରେ କହିବ କି, ମୁଁ ବାହାରିକି ଯିବି ହାରି।
ବାହାରିବେ ଗାଡି ଚାଲିଚି କୋଉ ବାହାରିବ। ତା'ପରେ ଘରେ ଏ ବେ ବି ଏଇଟା ଟାଣେ, ସେଇଟା ଟାଣେ, ଏଇ ତ ଆଉ, କରୁଚି ଆଉ।
ହଁ।
କେତେବେଳେ ପାଣି ବୋଟଲ୍ ଖୋଲିକି ଢାଳି ଦଉଛି! ଘର ଦ୍ୱାର ପାଣି।
ଛୋଟ ଛୁଆମାନେ, ସେ ସେୟା କରିବେ। ଆମ ଘରେ ବି ଅଛନ୍ତି ତିନି ତିନିଟା ଛୁଆ, ସେ ତ ତଥାପି ହେଲେଣି ଟୁ କ୍ଲାସ୍ ରେ ପଢ଼ିଲେଣି ତଥାପି ଏମିତି ହଉଚନ୍। ସେ ତ ବାଡା ବାଡି ଆମ୍ପୁଡା ହାମ୍ପୁଡି ଉପରେ କଥା ତାଙ୍କର।
ଆପଣଙ୍କର କେତେଟାରେ?
ମୁଁ ମ୍ୟାରେଡ୍ ନୁହଁ।
ଆଛା। ଆପଣ ବାହା ହେଇନହାଁନ୍ତି, କଣ ପାଠ ପଢୁଛନ୍ତି?
ହଁ।
କଣ ପଢୁଛନ୍ତି କଣ?
ମୋର ଜଷ୍ଟ ଗ୍ରାଜୁଏସନ୍ ସରିଚି। ବି ସିଏ ସରିଚି। ଏମ୍ ସିଏ କରିବି। ରେଜେଲ୍ଟ ବାହାଲେ, ଏମ୍ ସିଏ କରିବି ଆଉ।
ଏଇ ବର୍ଷ ତାହେଲେ-ଏ-ଏମ୍ ଗ୍ରାଜୁଏସନ୍ କମ୍
ହଁ, ବି ସିଏ କରିଥିଲି କମ୍ପ୍ଲିଟ୍ ହେଲା, ରେଜଲ୍ଟ ଦି ଦିଇଟା ସେମିଷ୍ଟର ରେଜଲ୍ଟ ବାହାରନି। ବାହାରଲେ ଯାଇଁକି ଏମ୍ ସି ଏ କରିବି।
କୋଉ କଲେଜ୍ ରେ?
ରାଜଧାନୀ କଲେଜ୍ ଯୋଉ ବରମୁଣ୍ଡା!
ରାଜଧାନୀ ରାଜଦାନୀ ହେଲେ ଉମ୍ ଆଉ ମୁଁ କହୁଛି ବୋଧେ, ଭଏସ୍ ରେ ଏମିତି ଜଣା ପଡୁଥିଲା ଯେ, ବୟେ ଅଳ୍ପ ବୟସ ହେଲେ, ମୁଁ
ସେ-ସେ-ସେଥିରେ କଣ ଅଛି?
ହଁ।
ହଁ।
ଆଉ ତାହେଲେ ଆଉ ଆମିଷ କଣ ହେଇଛି! ଆଜି ଖାଆନ୍ତିତ ଆମିଷ ନା ନାଇଁ?
ହଁ, ଆଜି ହେଇଚି ମଟନ୍ ହେଇଚି। ଆସିଚି ମାଉସୀ ଘରକୁ ରବ୍ ବାର ପଡି ଯାଇଥିଲା ପହଲି ରଜ, ତ ମାଉସୀ ଘରେ ରବ୍ ବାର ଖାଆନ୍ତିନି। ନାଁ ରବ୍ ବାରେ ତା'ପରେ କଲେ ବୁଧବାର ହଁ।
ରବ୍ ବାର ବହୁତ ଲୋକ ଖାଆନ୍ତିନି, କାହିଁନା ଏମିତି ତ ଆମେ କୋଉ ଠାକୁରଙ୍କୁ ଦେଖି ପାରୁନୁ, କେବଳ ଆଁ ସୂର୍ଯ୍ୟ, ଚନ୍ଦ୍ରଙ୍କୁ ଦେଖିପାରୁ। ତ ସେଥିପାଇଁ ଲୋକ କହନ୍ତି, ଆଉ ସେ ସୂର୍ଯ୍ୟ ବାବାଙ୍କ ବାର ତ, ସେଥିପାଇଁ ଖାଆନ୍ତିନି।
ହଁ, ମୋ ମମି ବି ଖାଏନି।
ବହୁତ ଲୋକ ଖାଆନ୍ତିନି ରବ୍ ବାର୍।
ଉଁ, ହଁ।
ଆଇଜି ତ ଦି ଭଉଣୀ ଯାକ୍
ଆଉ ଖା, ମଟନ୍ ଖାଇବେ ମାନେ ଆଉ ଖାଲି ଗରମ ତ ହବ ଆଉ ଯୋଉ ସେମିତି ତ ବାହାରେ ପ୍ରବଳ ଗରମ।
ଆଉ ଗୁଳୁଗୁଳି ଟାଇପର ଆଜି ସିନା ପାଗ ମାନେ ଖରାଛାଇ ଖରାଛାଇ କରୁଛି କିନ୍ତୁ ଗୁଳୁଗୁଳି ହଉଛି। ଆଗକୁ ବି ରଥଯାତ୍ରା ଆସିବ ଆହୁରି ଗରମ ହବ। ଯେତେବେଳେ ଠାକୁର ଅଣସର ଘରେ ରହିବେ ପନ୍ଦର ଦିନ ଆହୁରି ଗରମ ହବ। ହ୍ୟାଲୋ। ହଁ ହ୍ୟାଲୋ। ଶୁଭୁଚିତ ହଁ ଶୁଭୁଚିତ? ହଁ ହଁ ମତେ ଶୁଭୁଛି ହଁ ହଁ। ନାଇଁ ମତେ ଟିକେ ମଝିରେ ଶୁଭିଲାନି ତ ସେଥିପାଇଁ ମୁଁ
ହଁ ସେ ଟିକେ ନେଟ ପ୍ରୋବ୍ଲେମ ରହୁଛି ଯେହେତୁ ଆଇଚି ବାହାରକୁ ସେଥିପାଇଁ ଜି ଯାଉଚି ନା ଫାଇଭ ଜି ମୋ ଘରେ ମୋ ମାମା ବାବା ମୋ ସାନ ଭାଇ ମୁଁ। ଆମେ ଏମିତି ଅଛୁ ଆମେ ଏତିକ ଉପରେ ରହିଲୁ ଆଉ ବାକି ଆମ ତଳେ ମୋ ଖୁଡ଼ି ଦାଦା ତା ଜେଜି ଜେଜେମା ମୋର ଯୋଉ ଜେଜେ ଜେଜେମା
ମିଶିକି ସବୁ ଅଛନ୍ତି।
ଆଉ ମୋର ଯୋଉ ଜେଜେ ଜେଜେମା ସିଏ ହଉଛନ୍ତି ମୋ ବାବାଙ୍କର ମଉସା ମାଉସୀ ମାନେ କହେ ଯେ ଦାଦା ଖୁଡି ମୋର ସେ ମୋ ବାବାଙ୍କର ସିଏ ମଉ ମାଉସୀ ପୁଅ। ନା ନା ଦାଦା ଖୁଡ଼ି ଯିଏ ସିଏ ମୋର ବାବାଙ୍କର ମାଉସୀ ପୁଅ।
ଅଚ୍ଛା ମାଉସୀର ପୁଅ ଆଚ୍ଛା।
ହଁ ତ ମୋର ଯିଏ ନିଜ ଜେଜେମା ଜେଜେବାପା ସବୁ ଏମତି ବଡବାପା ବଡମା ସବୁ ଗାଁରେ ଅଛନ୍ତି। ଯେ ଗାଁଟା ଆମର କାକଟପୁର।
କାକଟପୁର ଏଇଠି ଯିବା ଆସିବା କରନ୍ତି ନା ନାଇଁ?
ଆଁ?
ସେଇଠିକି ଯାଆନ୍ତି ନା ନାଇଁ?
ହଁ ଯାଏ ମାନେ ଟାଇମ ପାଇଲେ ଯାଏ ଆଉ।
ରହିବ ମାନେ ରଜର ମଜା ଗାଁରେ ଥାଏ ନା ବେଶୀ।
ହଁ ରଜର ମଜା ଗାଁରେ ଥାଏ ଯେ ଗାଁକୁ ତ ଏତେ ଆମେ କିଏ ଯାଉନା ବାବାଙ୍କର ଏପଟେ କାମ କାମ ରହୁଛି ମୋ ମମିର ସ୍କୁଲ ରହୁଛି ପୁଣି।
ଆପଣ କଣ ଭୁବନେଶ୍ଵରରେ ଭୁବନେଶ୍ୱରରେ?
ଆଁ?
ବାପା ଭୁବନେଶ୍ୱରରେ?
ହଁ ଆମ ସମସ୍ତେ ଭୁବନେଶ୍ୱରରେ।
ଆ ଯେ ଭୁବନେଶ୍ଵରରେ କଣ କରନ୍ତି?
ମୋ ବା ବିଜନେସମ୍ୟାନ। ହୁଁ। ମୋ ବାଵାଙ୍କ କାମ ରହୁଛି ମମିର ଫୁଣି ସ୍କୁଲ ରହୁଛି। ମାମା ଗର୍ମେଣ୍ଟ ସ୍କୁଲ ଟିଚର। ହଁ, ହଁ।
ମାନେ କଣ ଏଇ ଯୋଉ ଗମେର୍ଣ୍ଟ ସ୍କୁଲରେ
ହଁ ଗମେର୍ଣ୍ଟ ସ୍କୁଲ ଟିଚର୍ ସେ। ତାର ସେ ଛୁଟି ମିିଲେ ସେ - ମୋ ମମି ଯୋଉ ଏଲିମେଣ୍ଟାରୀ ସ୍କୁଲରେ ଏଲିମେଣ୍ଟାରୀ ଯୋଉ ଇଏ ନୁହଁ ପ୍ରଥମରୁ ଷଷ୍ ଷଷ୍ଠ ସପ୍ତମ ଏମତି କଣ ପଢାନ୍ତିନି ସେତିକି ସେ ହଁ ପ୍ରାଇମେରୀ। ଯୋଉଟା ସେଇଟା ସେଇ ସ୍କୁଲ ଟିଚର ସିଏ। ସିଏ ମମିର ଯଦି ମଝିରେ ଛୁଟି ଥିଲେ କଣ ହେ
ଆଉ ସବୁ ସବଜେକ୍ଟ ପଢଉଥିବି।
ହଁ ସବୁ ସବଜେକ୍ଟ ପଢ଼ଉଛି ମୋ ମମୀ। ହଁ ଆଚ୍ଛା ହଉ ମୁଁ ରଖୁଛି।
ହଁ- ହଁ- ହଁ।
ହଁ।